ହ୍ୟାଲୋ ହଁ ସାଙ୍ଗ କଣ କରୁଚ?
ମୁଁ ଏସି ବେ ମୁଁ ଏଇଠି ବସିକି ବୁଲୁଥିଲି। ଆଉ ତମେ
ବସିକି ବୁଲୁଥିଲା। ଆଉ ମୁଁ ବି ଏଇ କାମ ସାରିକି ବସିଚି।
ମାନେ ବୁଲୁଥିଲି ଏବେ ଆସିକି ବସିଲି। କଣ କାମ କରୁଥିଲ?
ଏ ରୋଷେଇ ବାସ ସରିକି ବସିଛି। ଆଉ?
ଆଉ ମୁଁ
ତମେ କୁଆଡେ ଉଁ ହଁ ମୁଁ ଶୁଣିଥିଲି। ତମେ କଣ ହାଇଦ୍ରାବାଦ ବୁଲିକି ଆସିଲ?
ହଁ ମୁଁ ହାଇଦ୍ରାବାଦ ବୁଲିକି ଆସିଲି। ମୁଁ ବହୁତ ବଢିଆ ବଢିଆ ଜାଗା ସବୁ ଦେଖିଲି ବହୁତ ମଜା ଆସିଲା ମୁଁ ବହୁତ ଜିନିଷ ବି ମୁଁ ଖାଇଲି।
ହୁଁ ବୁଲିଲ ଭଲ ଲାଗିଲା?
ହଁ। ମତେ ବହୁତ ଭଲ ଲାଗିଲା। ମୁଁ ତା ମୋ ସାଙ୍ଗ ପାଇଁ ସମସ୍ତେ ତମ ପାଇଁ ବି ମୁଁ ଡ୍ରେସ ସବୁ ଡ୍ରେସ ଜୁତ ତା କାନ ଫୁଲ ଏଇ ସବୁ ନେଇକି ଆସଚି।
ହୁଁ, ମୋ ପାଇଁ କଣ-କଣ ଆଣିଲ?
ମୁଁ ତମ ପାଇଁ ଜୁତା ଆଣିଛି। ଡ୍ରେସ ଆଣିଛି। ଓ କାନ ଫୁଲ ଆଣିଛି। ଏଇ ସବୁ ଆଣିଛି।
କେମିତି ନାଗୁଛି ଦେଖିବା ପାଇଁ?
ଦେଖିଲେ ବହୁତ ବଢିଆ ଲାଗୁଚି। ଆ ଆଁ ତମେ ଦେଖିଲେ କହିବ କେମିତି ଲାଗୁଚି? ମୁଁ ତମକୁ ଫଟୋ ଦେଇଦେବି।
ହଁ।
ଆଉ ମୋ ଘରେ ଘରକୁ ଆସୁନ ସବୁ ସାଙ୍ଗ ମୁଁ ସମସ୍ତଙ୍କ ପାଇଁ ଗିଫ୍ଟ ଆଣିଛି ନେଇ ନେବ।
ହଉ ଯିବା କୋଉ ଦିନ କହିଲେ ସମସ୍ତେ ସାଙ୍ଗ ହେଇକି ଯିବା।
ହଁ ମୁଁ କହିଦେବି କୋଉଦିନ ଆସି ଆସିବ ସେଇଦିନ ଆସିଲେ ଆମେ ସମସ୍ତେ ଯିବୁ ଆଉ କଣ?
ହଁ ତମ ଘରକୁ ଆସି ସାରିଲଣି?
ହଁ ମୁଁ ଘରକୁ ଆସି ଆସିସାରିଲିନି ନା ଦି ଦିନ ହେଲାଣି ପଳେଇ ଆସିଛି
ହୁଁ ହୁଁ। ଆଉ ତମେ ବି ଆସୁନ ଆମ ଘରେ ଆଡେ ଟିକେ ବୁଲିକି ଯିବ?
ହଁ ହଁ ମୁଁ ଯିବି। ମୁଁ ସାଙ୍ଗ ମା ଆମେ ସମସ୍ତେ ଆଉ ତମ ଘରକୁ ଯିବୁ ମାନେ ଆମେ ଗୋଟେ ଗୋଟେ କରିକି ସବୁ ଘର ବୁଲିବୁ? ସବୁ ସାଙ୍ଗ ଘର।
ତମେ ଯୋଉ ଦିନ ଆସିବ ମତେ ଟିକେ କହିଦବ ଆଗରୁ?
ହଁ ହଁ ମୁଁ କହିଦେବି ଆଉ କିଛି ବଢିଆ କଥା କହୁନ? ଶୁଣିବି ମୁଁ।
ଆମ ଘରକୁ ଆସିଥିଲେ ମୋ ମାଉସୀ ଆସିଥିଲେ। ମଉସା ଆସିଥିଲେ ତାଙ୍କ ଝିଅ ଆସିଥିଲା। ହଁ ଆସିକି ଦି ଦିନ ରହିଲେ ରହିକି ଗଲେ। ସେ ବି ବୁଲିବାକୁ ଯାଇଥିଲେ ମତେ ବି ନେଇକି ଯାଇଥିଲେ। ଆମେ ଗଲୁ ସେଠି ଖାଇଲୁ ପିଇଲୁ। ହୁଁ ଗୁପୁଚୁପ୍ ଖାଇଲୁ ଚାଟ ଖାଇଲୁ। ଆଉ ସବୁ ଜିନିଷ କିଣିକି ଆଣିଲୁ।
କୋଉ କୋଉ ଜିନିଷ କିଣିିକି ଆଣିଲ?
ଏ ଖାଇବା ଜିନିଷ ଆଉ କଣ ଆଉ ତାଙ୍କ ଝିଅ ପାଇଁ ଗୋଟେ ଡ୍ରେସ ଆଣିଲେ। ହଁ ଆଉ ତାଙ୍କ ପାଇଁ ଗୋଟେ ଜୋ ତା ଆଣିଲା ହଁ ଭଲ ଜିନିଷ। ନା ଭଲ ଦିଲ୍ ଗୋଟେ ଆଣିଲା। ସେ ଥିଲା ଗୋଟେ ପ୍ୟାଣ୍ଟ ଥିଲା ଆଉ ଉପରେ କସେଟ ଥିଲା କସେଟ ଭଳିଆ ଡ୍ରେସ୍ ଆଣିଲେ ଆଉ।
ହଁ ତମେ କଣ କହୁଥିଲ ମତେ ଗୋଟେ କାହାଣୀ ଶୁଣେଇିବ। କୁମିର ଆଉ ମାଙ୍କଡର କହୁନ ମୁଁ ଶୁଣିବି ଟିକେ।
ସେଟା କଣ ତମେ ଶୁଣିନା। ଗୋଟେ ଗଛରେ ଗୋଟେ। ଗୋଟେ ପୋଖରୀ ପାଖରେ ଗୋଟେ ଗଛ ଥିଲା। ପୋଖରୀରେ ଗୋଟେ କୁମ୍ଭୀର ଥିଲା ଆଉ ଗଛରେ ମାଙ୍କଡ଼ ଥିଲା। ସେ ସେ ସବୁବେଳେ ଯା ଏ ଜାମୁକୋଳି ଗଛ ଜାମୁକୋଡି ଗଛ ଥିଲା ସେ ସବୁବେଳେ ଜାମୁକୋଡି ଖାଇକି ତା ମଞ୍ଜି ସବୁ ଫୋପାଡୁ ଥିଲା ସେ କୁମ୍ଭୀର ଖାଉଥିଲା। କୁମ୍ଭୀର କହିଲା ଭାରି ଉଁ ବଢିଆ ଲାଗୁଛି ସେ ଦି ଜଣ ସାଙ୍ଗ ହେଇଗଲେ ସାଙ୍ଗ ହେଇଗଲେ। ସେ ତା ମାଙ୍କଡକୁ ନା କୁମ୍ଭୀର ତା ଇସ୍ତ୍ରୀ କୁ ଯାଇକି। କହିଲା ନା କହିଲା ସାଙ୍ଗ ମତେ କୋଡ଼ି ଦିଅ ମୁଁ ମୋ ଇସ୍ତ୍ରୀ କୁ ଦେମି। ସେ ମାଙ୍କଡ଼ ଦେଲା ଆ ମାଙ୍କଡ଼ ଇଏ କୁମ୍ଭୀର ନେଇକି ଗଲା ତା ଆଇସ ସ୍ତ୍ରୀ କୁ ଦେଲା ତା ଇସ୍ତ୍ରୀ କୁ ଦେଲା ସେ କହିଲା ସେ ତ କୋଡିଟା ଭାରି ମଜା ନାଗୁଚି। ଭାରି ମିଠା ଆଉ ମାଙ୍କଡ ର କଲିଜା କେତେ ମିଠା ଥିବ। ମାମୁଁ ସେ ଜିଦି ମାରିକି ରହିଲା କହିଲା ମୁଁ ତା କଲିଜା ଖାଇନି। କୁମ୍ଭୀରଙ୍କୁ କହିଲା କୁମ୍ଭୀର ଉପରେ ରାଗି ଗଲା ସେ କହିଲା କଣ କରବି ଫେର ଗଲା। ଗଲା କହିଲା ସାଙ୍ଗ ଆଉ ତମ ଭାଉଜ ତମକୁ ଡାକିଛନ୍ ନ୍ତି ଆଉ ନିମନ୍ତ୍ରଣ ଦେଇଛନ୍ତି ତମେ ଯିବ ମୋ ସାଙ୍ଗରେ ଖାଇ ପିଇକି ଆସିବ। ମାଙ୍କର ବି ଭାବିଲା ହଁ ହଉ ଯିବା ନା ହଁ ଆମିଷ କହିଲା। ସେ କହିଲା ହଉ ଯିବା ମୁଁ କେମିତି ଯିବି ନା ତୁମେ ମୋ ପିଠି ଉପରେ ବସିଯିବ ମୁଁ ନେଇକି ଉଁ ସେ ହଉ ଯିବା କାଲି କାଲି ଯିବା କାଲି ହେଲା ସେ ଗଲା କହିଲା ଆସ ଯିବ ତମ ଭାଉଜ ତମ ପାଇଁ ରୋଷେଇ କରିକି ରଖିଛନ୍ତି। ସେ ମାଙ୍କଡ଼ ତା ପିଠି ଉପରେ ବସିଗଲା ମ ଝ ଯେମିତି ନଈ ମଝି ହେଲା ସେ କହିଲା ମୁଁ ନା ମିଛ କହିକି ନେଇକି ଆସିଛି। ମିଛ କହିକି ନେଇକି ଆସିଛି ସିଏ କରିଥିଲା। ଆ ମିଛଟାରେ କହିଥିଲା କିଛି ରୋଷେଇ ଫୋଷେଇ କରିନଥିଲା ମିଛ କହିଥିଲା।
ଆଉ ମାଙ୍କ ଯେମିତି ନଈ ମଝିରେ ଯାଇକି ପହଞ୍ଚିଲା ସେ କହିଲା ଆଉ ଜାଣି ତ ସାଙ୍ଗ ମୁଁ ମିଛ କହିକି ତମକୁ ନେଇକି ଆସି ଆଉ ତମ ଭାଉଜ ନା? ଆଉ ତମର କଲିଜା ଖାଇବ ବୋଲିକି ରାଗିକି ବସିଛି। ସେ କହିଲା ଯା ଧା ତେରିକା ତ ଆଗରୁ କହିଲନି? ମୁଁ କଲିଜା ତ ଅ ଜାମୁନ କୋଲି ଗଛ କୋଳରେ ନ ନା? ଖୋଟ ରଖିଦେଇଛି ସେଇଟା ଆସିବା ବେଳକୁ ସାଙ୍ଗ ନେଇକି ଆସିଥାନ୍ତି। ଆଉ ତମେ ଚାଲ ଏଣକି ଯିବା ଆ ଯାଇକି ସେ କଲିଜାଠ ନେଇକି ଆସିବା। ସେ ବି କିଛି ବୁଝିପାରିଲାନି ସେ ନେଇକି ତାକୁ ରିଟର୍ଣ ଗଲା ଗଲା ଆଉ ହଁ। ସେ ଯେମିତି ନଈ କୂଳରେ ଆସିଲା ସେ ଡେଇଁକି ଯାଇ ଗଛ ଉପରେ ବସିଗଲା। ବସିଗଲା କହିଲା ବୋକା ତୁ ଜାଣିଛୁ କଲିଜା ତ ତା ଦେହ ଭିତରେ ଥିବ କଣ? ଗଛ ଖଡିିରେ ଥିବ ମୁଁ ତ ସାଙ୍ଗନ ତୁ ଯା। ତାକୁ ପଠେଇଦେଲା ସେ ଇ ଇଏ ହେଇକି ପଳେଇ ଆସିଲା।
ଆଉ ତା ସାଙ୍ଗ ହେଲାନି ସେ ମାଙ୍କଡ।
ନା ମାଙ୍କଡ଼ ସେ ବୁଝିଗଲା ତାକୁ ମାରିଦବ ବୋଲିିକି ସେ ସେ ପଳେଇ ଆସିଲା ଆଉ ଚାଲାଖି କରିକି ପଳେଇ ଆସିଲା ଆଉ ଗଛ ଉପରକୁ ପଳେଇଗଲା କହିଲା ମୁଁ ତୋର ସାଙ୍ଗ ନୁହେଁ ତୁଜା ପଳା ଏଠୁ
ହୁଁ ଏମିତି ହେଲା ବଢିଆ ଲାଗିଲା କାହାଣୀଟା। ବହୁତ ବଢିଆ ଲାଗିଲା।
ହୁଁ।
ଆଉ ଆଜି କଣ ଖାଇଥିଲ?
ମୁଁ ଆଜି ଖାଇଥିଲି ଟିକେ ପଖାଳ ଭାତ ଆଉ ସୁଖୁଆ ଚଟଣି। ତମେ କଣ ଖାଇଥିଲ?
ବଢିଆ ଜିନିଷ ଖାଇଥିଲ।
ହଁ ଗରମ ଯେମିତି ପ୍ରବଳ ଗରମ। ହୁଁ ଏଇତ ପ୍ରବଳ ଗରମ। ହଁ ବଢିଆ ଜିନିଷ ଆଉ ଆ ଗରମ ପ୍ରବଳ ଆଉ
ବହୁତ ଜୋରରୁ ଗରମ ହେଉଛି ପୁରା ଲୋକମାନେ ସିଝି ଯାଉଛନ୍ତି।
ହଁ ସେଇଟା ସେଥିପାଇ ପଖାଳ ଭାତ ଦିଟା ଖାଇଦେଲେ ଶାନ୍ତି ମିଳୁଛି।
ହଁ ମୁଁ ବି ଖାଇବି ମାଆଙ୍କୁ କହିବି ରାନ୍ଧି ଦେବେ ମୁଁ ବି ପଖାଳ ଭାତ ଖାଇବି। ମୋର ବି ବହୁତ ମନ ମନେ ହଉଛି।
ହୁଁ।
ଆଉ ବାହାଘରକୁ ଯିବୁ ନା ଆମ ସାଙ୍ଗ ବାହାଘର ଅଛି ସେଇଟାକୁ ଯିବୁ ନା? ହ
ହଁ କହିଥିଲି ମାକୁ ଆଉ ଯିବି ବୋଲିକି ମା କିଛି କହିନାହାନ୍ତି କହିଲେ ମୁଁ ଯିବି ଆଉ ତମେ ଯଦି ଯିବ ମତେ ବି ସାଙ୍ଗରେ ନେଇଯିବ ଆଉ
ହଁ ମେହେନ୍ଦୀ କୋଉଠାରେ ଲାଗେଇବ?
ମେହେନ୍ଦୀ ସେଇ ଆମ ସାଙ୍ଗ ଅଛି ନଗେଇଦବ।
ହୁଁ ମୁଁ ବି ତା ଠାରୁ ଲଗେଇବି।
ହଁ ଆ ମତେ ତ ଆସୁନି ନଆଇଲେ ସେମିତି ଗାରେଇ ଦେମି ଆଉ କଣ।
ସେମିତି ଗାରେଇ ଫାରେଇକି ଲଗେଇଦେମି। ସେ ସାଙ୍ଗ କେତକୁ ନଗେଇବ ଆଉ ତା ହାତ ଦରଦ୍ କରିବ। ସେ କେତେ ଜଣଙ୍କୁ ନଗେଇବ ହାତ ଦରଦ କରିବ।
ହଁ। ଏ ସେତ ଠିକ୍ କଥା କେତେ ଜଣଙ୍କୁ ଲଗେଇଲେ ହାତଟା ତ ଦରଜ୍ ହେଇଯିବ
ହୁଁ।
ଆଉ ଗ ଘର ସଫାଶୁତୁରା ଚାଲିଛି ନା?
ହୁଁ। ସଫାସୁତୁରା ଆମର ହେଇସାଇଲାନି ହଁ ସଫାସୁତୁରା ହେଇସାଇଲାଣି।
ହଁ ଆମେ କାଲିଠାରୁ ମୋ ମା ମୁଁ କରିବୁ ଆଉ କଣ। ସଫାସୁତୁରା କରିବୁ ଫେ ନୂଆ ଡ୍ରେସ କିଣିବୁ ଫେ ପିନ୍ଧିବୁ। ଏ ବହୁତ କାମ ଅଛି। ନା ନା ମୋର ଆସିନି। ନା ମୋର ଆସିନି ତମର ଆସିଯାଇଛି
ହ। ହଁ ହଁ ମୁଁ ଏମିତି ଗରମ ପାଇଁ ସିମ୍ପୁଲ ନେଇଛି ଆଉ। ଶସ୍ତା ଡ୍ରେସ୍ ନେଇ ଯାଇଛି ଆଉ।
ହଁ ମୁଁ ବି ସେଇମିତିଆ ନେଇନେବି ଏତେ ଗରମ ପଡୁଛି କେମିତି ଏଜେ କେମିତି ଏଥିରେ ଡ୍ରେସ୍ କିଣିବୁ ହଁ। ଡେସ୍ରେ ପିନ୍ଧିପାରିବୁନୁ ଅଧିକ ଜୋର୍ ରେ ଗରମ ଲାଗିବ।
ହୁଁ।
ଦେଖିବା କଣ କରୁଛି ବୁଲିବାକୁ ଯିବା ନା?
ହଁ ରଜରେ ଝୁଲ ଝୁଲିବ ନା ତମର ଡୋରି ନାଗିଛି ନା?
ହଁ ଆମର ବି ଲାଗିଛି।
ଆମର ବି ସେଇ ଆମ୍ବ ଗଛରେ ନଗେଇ ଦେଇଛୁ।
ହଁ। ଆଉ ଆମେ ବି ଲଗେଇ ଦେଇଛୁ ଆମ ଗଛରେ ଆମ୍ ଆମ ଏଠିରେ ମେଲଣ ବସିବ ଆସିବ ନା ଦେଖିବା ପାଇଁ?
ହଁ ହଁ ମୁଁ ବି ଜାଣିଛି ତମର ସେଠି ବଡ ମେଳଣ ବସୁଛି। ହଁ ଯିବା ଆଉ ସାଙ୍ଗ ହେଇକି ଯିବ। ଏକୁଟିଆ ଗଲେ ଭଲ ଲାଗିବନି।
ହୁଁ ମଜା ଆସିବନି ଜମା ବି ସମସ୍ତେ ମୋ ସେ ସାଙ୍ଗରେ ଗଲେ ମଜା ଆସିବ ନା।
ସମସ୍ତେ ସାଙ୍ଗ ମିଶିକି ଗଲେ ନା ଭଲ ହ ନାଗିବ ବୁଲିବାକୁ। ବୁଲି ବାଲିକି ଆସିବା ଆଉ।
ଆଉ ତ ତମ ଭଉଣୀର ଦେହ ଖରାପ ଥିଲା ଠିକ୍ ହେଲା?
ହଁ ହଁ ତାକୁ ମେଡିକାଲ ନେଇକି ଯାଇଥିଲେ ଆଉ ଡକ୍ଟର ଦେଖିକି ଔଷଦ କିଛି ନୁହଁ ସେ ଟିକେ ଇଏ ଜର ହେଇଛି।
ହଁ ସେ କଣ ଖାଇଦେଲା ଜି? କଣ ଖାଇଥିଲା କି ଆଇ
କିଛି ନୁହେଁ ଏଇ ଗରମ ପାଇଁ ହଁ ଏ ଗରମ ପ୍ରବଳ ପଡ଼ୁଛି ସେ ଫ୍ରିଜ୍ ଫ୍ରିଜ୍ ପାଣି ପିଇ ଦଉଛି ଆଉ କଣ ହବ ହୁଁ?
ଏତେ ଗରମରେ ଫ୍ରିଜ ପାଣି ଖରାରେ ଆସିକି ଫ୍ରିଜ ପାଣି ପିଇଲେ ତ ଦେହ ଖରାପ ହେବ ଇ ନିଶ୍ଚିଚ।
ହଁ ବା ସିଏ ମାନୁନି କାହା କଥା ଆସୁଛି ଫ୍ରିଜରେ ବାହାର କରୁଛି ପିଇ ଦଉଛି ଆଉ ଆଉ କଣ ହବ ଜର ହବନି ଆଉ କଣ ହବ।
ହୁଁ ଏ ଛୋଟ ଭାଇ ଭଉଣୀ ମାନେ ଜମା ବି କଥା ଶୁଣୁନାହାନ୍ତି।
ନା ବା ଖାଲି ଝଗଡ଼ା ଝଗଡ଼ା ଝଗଡ଼ା।
ଖାଲି ବହୁତ ବଦମାସିଆ ମୋର ଘରେ ବି ଗୋଟେ ଛୋଟ ଭାଇ ଅଛି ସେ ବି ବହୁତ ବଦମାସିଆ।
ହୁଁ ନାଗି ଯାଉଥିବ ଆଉ।
ହଁ ନାଗି ଯାଉଛୁ ଆମେ।
ସମସ୍ତଙ୍କ ସେଇ ସମସ୍ତ ସମସ୍ତଙ୍କ ଘରେ ସେଇ ଓଡିଆ।
ସିଏ ଖାଇ ମୋ ସାଙ୍ଗରେ ଲଗେଇ ଦଉଛି ମୁଁ କାନ୍ଦି ଦଉଛି ସେଇଥି। ସେଥିପାଇଁ ତମ ଦି ଜଣଙ୍କ ଝଗଡା ଲାଗି ଯାଉଛି। ଫେର ଟିକେ ସମୟ କର ଆ ଦିଦି ଦିଦି କରିକି ପଳେଇ ଆସିବ ହଁ। ହଁ ସେ ମିଶିଯିବ।
ହୁଁ ହୁଁ ଆଉ ସେମିତି ଭାଇ ଭଉଣୀଙ୍କର ସେମିତି ଝୋଳା। ଗୋଟେ ଥର ଝଗଡ଼ା ନେଇାଗିବେ ଫ ମିଶିଯିବେ।
ହୁଁ ମୁଁ ଯେବେ ରା-ରାଗି ଯାଇଥିବି ମୁଁ ଯେବେ ରାଗି ଯାଇଥିବି। ଆ ଭଉଣୀ କଥା ହୁଅ ଭଉଣୀ କଥା ହୁଅ ମୁଁ ତମ ପାଇଁ ଚକୋଲେଟ ଆଣିଛି ଏ ଆଣିଛି। ଏ କାଲି ବି ରାଗି ଯାଇଥିଲି ମୋ ପାଇଁ ଚକୋଲେଟ ଆଣିଥିଲା।
ହଁ।
ଏବେ ବି ଏବେ ବି ଆମେ ଲାଗି ରାଇଥିଲୁ ଝଗଡା ଫ ମା ଛଡେଇଲା ଆମ ଝଗଡା
ହୁଁ।
ହଁ।
ମା କିଛି କହୁନାହାନ୍ତି?
ହୁଁ।